ହ ହ ହ୍ୟାଲୋ ହ ହଁ ହ୍ୟାଲୋ।
ହଁ ମାଉସା ନମସ୍କାର।
ନମସ୍କାର ନମସ୍କାର ଝିଅ ଆଉ କେମିତି ଭଲ ସବୁ?
ହଁ ହଁ ଭଲ ଅଛି ଆଉ
ଆଉ କଣ ଏତେ ଦିନ ପରେ ହଁ ହଁ ଭଲ ହଁ ମାଉସୀ ପୁହେରିକା ସବୁ ଭଲ ଅଛନ୍ତି? କଣ ଆଉ ଏତେ ଦିନ ପଖରେ ମନେ ପକେଇ ପିଲା ଆସିଲାନି ଘର ଆଡେ?
ଏଇ ଖରା ଯୋଗୁଁ ତ କୁଆଡେ ଯାଇପାରିଲୁନି ଆଉ ଖରା ପାଇଁ ବାହାରିବାକୁ ହିଁ ଇଚ୍ଛା ହୁଏନି ଘରୁ ଆଉ।
ଉୁଁ ଆ ସବୁବେଳେ ଆସୁଥିଲେ ଆସିଥାନ୍ତ ନା ଆଉ। ମୁଁ ମାଉସୀ କହୁଥିଲି ଆଉ ଝିଅମାନେ ଆସିଥିଲେ ବର୍ଷ କାଇଁ ଆସିଲେନି। ଆଉ ମାଉସୀ କହୁଥିଲେ କଲ୍ କର ବୋଲି ବୋଲି ମୁଁ ଆ
ହଁ ହଁ
ତି ଆଉ ହମମ
ଓହୋ ଆଉ ଆପଣମାନେ ଆସିଲେନି ଛୁଟିରେ?
ହଁ ପା କଣ କରିବା ଏଇ ମାଉସୀର ଦେହ ଟିକେ ଖରାପ ହେଇଗଲା। ଯିବ ବୋଲି ସେ ପ୍ରାୟ ପନ୍ଦର କୋଡ଼ିଏ ଦିନ ପୁରା ମାନେ ମେଡିକାଲରେ ରହିଗଲେ ସେଥିଯୋଗୁଁ ତାଙ୍କର ଟିକେ ହଁ ଏଇ ଖରା ଯୋଗୁଁ ତ ତାଙ୍କର ସେ ବାହାରକୁ ଏମିତି ପଳେଇଥିଲେ। ତାପରେ ବି ପି ଡାଇବେଟିସ୍ ଟିକେ ବଢି ଯାଇଥିଲା। ଏମିତି ହେଇକି ଟିକେ ଅଚେତ୍ ହେଇ ପଡିଯାଇଥିଲେ। ସେମିତି ହେଇକି ଟିକେ ମେଡିକାଲରେ ଆମକୁ ଟିକେ ପାଞ୍ଚ ସାତ ଈନ୍ କରିଥିଲେ ରହିବାକୁ ପଡିଥିଲା ଆଉ।
ହ ମେଡିକାଲରେ ଯଏନ ହେଇଥିଲେ?
ହୁଁ ହୁଁ ହୁଁ ଏମତି
ପୁଅ ଭଲ ଅଛି ତ?
ହଁ ହଁ।
ଆ ତାର ତ ଏବେ ସ୍କୁଲ ଛୁଟି ଥିଲା ଖୋଲିଥିବ ବୋଧେ ଏବେ ନାଇଁ କି? ହୁଁ ହୁଁ। ଓ ବଢିଆ ବଢିଆ ଆମେ ବି ସେଇୟା ଭାବୁଥିଲୁ। କଣ ମଉସା ମାଉସି ଆସିଲେନି ଏଇ ଛୁଟି ରେ ବୋଲି ଆଉ। ନହେଲେ ତ ସବୁ ବର୍ଷା ଆସନ୍ତି ବୁଲିବା ପାଇଁ ଏଇ ବର୍ଷ ହିଁ ଆସୁନାହାନ୍ତି ଭାବୁଥିଲୁ ଆଉ।
ହଁ ନାଇଁ ଯାଇଥାନ୍ତୁ ଆଉ କଣ କରିବା ଅସୁବିଧା ବଢେ।
ହୁଁ ଆମର ଏପଟେ ଯାତ୍ରା ମଧ୍ୟ ହେଲା ନା ଏଇ ଯାତ୍ରା ହେଲା ତ ବହୁତ ମନେ ପକେଇଲୁ ଆଉ ହୁଁ।
ହଁ ତମ ବୋଉ ଫୋନ କରିଥିଲି ମାଉସୀକୁ ମାଉସୀ କହିଲେ ତା ପରେ ତ ଗୋଟେ ଦି ଦିନ ଭିତରେ ମାନେ ତାଙ୍କ ଦେହ ଖରାପ ହେଇଯାଇଛି ଆଉ ଯାଇ ହେଲାନି ଆଉ।
ହୁଁ ହୁଁ ହୁଁ। ଓହୋ। ଆଉ କିଛି କଥା ନାହିଁ ହଁ ଭଲ ଚାଲିଛି ସବୁ ଭଲ ଚାଲିଛି। ସେ ଆମର ମଧ୍ୟ ଛୁଟି ଥିଲା ନା ଖୋଲିଲା ଏବେ ସେମିଷ୍ଟାର ଏଗଜାମ୍ମ ସବୁ ଅଛି ଏବେ ଆଉ। କ୍ଲାସ ଆଜି ଯାଇଥିଲି ପ ଆମର ସେଇ ଷୋହଳ ରୁ ଖୋଲିଲାଣି ବା ସ୍କୁ ଉ କଲେଜ ଯାଇ
ହଁ ହଁ ହ ହଁ ହଁ ହଁ ତ ବାଉସି କି ମନେ ପକଉଥିଲେ ଆର ଥର ଝିଅମାନେ ଆସିଲେ ଆମ୍ବ, ପଣସ ଘରକୁ ଆଣି ଦଉଥିଲେ। କଣ କଣ ସବୁ ଆଉ ଏଥର ଆସିଲିନି କିଛି ଖାଇ ପାରିଲୁନି ଆମେ ହେ ବଲି ଯାହା ହଁ ହ।
ଏ ପଣସ କଥା କହୁ କଉ ମୁଁ ସେଇ ପଣସ ହିଁ କାଟୁଥିଲି ଅବି ମା ଏଁ ସେ ବୋଉ ମୋର ଦେଇକି ଯାଇଚନ୍ତି ପଣସ କାଟିବାକୁ। ଆଉ ମତେ ତ କାଟି ଆସେନି ମତେ ଶିଖେଇ ଦେଇଛନ୍ତି ଏମିତି ଏମିତି କାଟେ କହିକି। ତ କାଟୁଚି ବସେଇକି ଅବି ଆଉ କାଲି ପଣସ ତରକାରୀ କରିବୁ ତ।
ଓ ଆଚ୍ଛା ଆଚ୍ଛା ତମ ମାଉସୀ ବି ସେମିତି ପଣସ ଆଣିଲେ ଘରେ ଯଦି କଣ ପରିବାର ତରକାରୀ ପତର ସିଏ ଆଉ ନିଜେ କାଟନ୍ତିନି। ମୋତେ ବି ଦିଅନ୍ତି ମୁଁ କାଟିଲା ବେଳେ ସେ ତାର ଅଠା। ଆଁ ଯୋ ଦେଖି ଅବସ୍ଥାରେ କାଟେ ଘଣ୍ଟାଟେ ଲାଗେ ପୁରା ଆଉ।
ହଁ ପନା ସେଇ ଯୋଉ ପଣସ ପଣସ ଯେମିତି ହେଇଥାଏ ନା ତାକୁ ଧରିବା ପାଇଁ- କଷ୍ଟ ଲାଗେ ସେ ଏଁ ତାର ଯୋଉ ମୁନ ଗୁଡ଼ା। ମୁନିଆ ମୁନିଆ ହେଇଥାଏ ସେଗୁଡାକ ପୁଣି ହାତରେ ବାଜୁଥାଏ କଷ୍ଟ ଲାଗୁଥାଏ ଇଆଡେ କାଟିଲେ କଣ- ହୁଏନା ସେଇ ତାର ଯୋଉ ଅଠା ବା ଅଠାଳିଆ ଅଂଶ ଟା ବାହାରିଥାଏ। ସେଟା ଲାଗିକି ହାତ ପୁରା ଚିପକି ଚିପକି ହେଇଯାଇଥାଏ ଆଉ। ହୁଁ ହୁଁ ହୁଁ ମୁଁ ତ ସେଇ-
ପାଇଁ ପୁଣି ଘଣ୍ଟାଟେ ଲାଗିଥାଏ।
ହୁଁ ମୁଁ ତେଲ ହାତରେ ଲଗେଇକି କାଟୁଛି ପୁଣି ବସିକି।
ହଁ ହଁ ତେଲ ନହେଲେ ଆମର କଣ କରନ୍ତି ନା କାଟିଲା ପରେ- ମାଉସି ଟିକେ କିରୋସିନ ଦେଇଦିଏ ହାତରେ। ସେ କିରୋସିନ ରେ ଟିକେ ଯଦି ହାତକୁ ଖସ- ତାପରେ ସେ ଛାଡିଯାଏ ଆଉ। କଣ ଆ ଏଇ କଣ କରିବା। କୁହନ୍ତି ଆଉ କଷ୍ଟ କଲି ସିନା ଭଲ ତରକାରୀ ଟେ ଖାଇବ ଆଉ ନହେଲେ- କେମିତି ଖାଇିବ ହେଁ ହେଁ ଏମିତି କୁହନ୍ତି ଆଉ। କହିଲ ହଁ ହଉ ତୋ ଖୁସି ପାଇଁ ଖୁସି ଆଉ କଣ।
ହୁଁ ହୁଁ ଆମ ଘରେ ବି ସମସ୍ତଙ୍କୁ ପଣସ- ପଣସ ପ୍ରିୟ ନା ସମସ୍ତେ ତ ପଣସ- ତ ଅଁ ଖାଇବା ପାଇଁ ସମସ୍ତଙ୍କର ଇଚ୍ଛା ନା ଅଣା ହେଇ- ବି ହେଇଥିଲା ତ ପଣସ ରାନ୍ଧୁଛୁ ଆଉ।
ହୁଁ ହଁ ପରା ଏଇ ଖରା ଋତୁ ଟା ପଳେଇ ଆଇଲେ। ତ କଣ ସବୁ କେତେବେଳକୁ? କୌଣସି ଛଣା କରନ୍ତି କେତେବେଳେ ତରକାରୀ କରନ୍ତି କେତେ ହଁ। ଭାଜି ଦିଅନ୍ତି।
ହଁ କୁହନ୍ତୁ କୁହନ୍ତୁ।
ନାଇଁ ନାଇଁ କୁହ କୁହ କୁହ?
ଏଇ ସେ ସବୁ ପନିପରିବା ଟା ମିଳିଥାଏ ପଣସ ଟା ମିଳି ନଥାଏ ନା ଖରା ଦିନରେ ମିଳିଥାଏ।
ହୁଁ ବର୍ଷକୁ ଥରେ ଆଉ
ହୁଁ ହଁ ତ ସେଥିରେ ଯେତେବେଳେ ମିଳୁଛି ସେତେବେଳେ ଖାଇବା କଥା ଭଲରେ ଆ
ହୁଁ ହୁଁ ହୁଁ ତାର ବିଷୟ ମଞ୍ଜି ମଞ୍ଜି ମଞ୍ଜି ବାହାର କରିକି ତାକୁ ବି କରନ୍ତି।
ହଁ ମଞ୍ଜି ତ ବହୁତ ଖାଉ ଆମେ, ସେଇ ତାକୁ ପୋଡିକି ଖାଇଥାଉ ନହେଲେ ପୁଣି ସିଝେଇକି ଖାଇଦେଉ ମଞ୍ଜି ଆଉ ତରକାରୀ ରେ ମିଶେଇକି ଖାଇଦେଉ ଆଉ
ହୁଁ ତ ମୁଁ ମାଉସୀ ସେ ତାୱାରେ ତାୱା ରେ ବାଜନ୍ତି, ସେ ତାୱା ବୋଲି କୁହନ୍ତି ଏପଟେ ଟିକେ ତେଲ ଦେଇକି ମସଲା ଯେମିତି ଦେଇକି ସେଇ ସେଇ ଭଜାଟା ତାଙ୍କର ବହୁତ ବଢିଆ ହୁଏ ତ ସେଇ ଜିନିଷ ଟା ଖାଇବାକୁ ଭଲ ଲାଗେ। ତାଙ୍କର ସେଇ ପଣସ ସେଇ ଭଜା ଟା, ଆଉ ତାଙ୍କର ପଣସ ପିଠାଟା, ତାଙ୍କ ତାଙ୍କର ମାନେ ବହୁତ ବଢିଆ ଲାଗେ ମତେ ଖାଇବାକୁ ଆଉ, ମୁଁ ପ୍ରତ୍ୟେକ ବର୍ଷ କୁହେ ଟିକେ ତାଙ୍କୁ ସେଇଟା କରିବା ପାଇଁ ଆଉ
ହୁଁ ହୁଁ ବଢିଆ ବଢିଆ, ସେପଟେ କଲେ କି ନାଇଁ, ରାନ୍ଧିବେ କି ନାଇଁ,
ହୁଁ ହୁଁ
ହୁଁ, ହୁଁ, ଆମର କଣ ନା ଏପଟେ ତ ପଣସ ସ ବରା ମଧ୍ୟ କରିଥିଲୁ ମଝିରେ ଆଉ ସେଇ ପଣସ ତରକାରୀ ମଧ୍ୟ କରୁ, ଆଉ ଗୋଟେ ବୋଉ କର କରନ୍ତି ସେ କାଞ୍ଜି ଭଳିଆ କରନ୍ତି ପଣସକୁୁ ସିଝେଇକି ସେ ଏଥିରେ କଣ -ଫୁଟଣ ଦେଇକି କରନ୍ତି ଗୋଟେ, ସେଇଟା ବି ଭଲ ଲାଗେ।
ଆଚ୍ଛା ଆଚ୍ଛା ହଉ ଏଥର ଆସିଲି ତମ ପଣସ କାଞ୍ଜି ଟା ତମ ମାଉସୀକୁ ତମ ରେସିପି ଟା କହିଦେବ କେମିତି କରୁଛ ଆଉଥର ଭଲ ତ ଖରା ଛୁଟିରେ ଆସିଲେ ଆଉ ହୁଁ ହୁଁ
ତାପରେ ପୁଣି ଏଇ ଯୋଉ ପାଚିଲେ ତ ଆହୁରି ଖାାଉ ପାଚିଲା ଆପଣ ଖାଲି ମଧ୍ୟ ଖାଇ ଦେଇଥାଉ ଆମେ
ହଁ ହଁ ସେ ପଣସ ଗୋଟେ କଣ ରହୁଛି ନା ଦି ପ୍ରକାର ରହୁଛି ଗୋଟେ କହୁଛନ୍ତି କଣ ଖଜରା ପଣସ ଗୋଟେ ରହୁଛନ୍ତି ଆଉ ଗୋଟେ ମାନେ କାଦୁ ଯୋଠି ତମେ ବରା ଆମେ ବରା ଏଇ ସବୁ ଜିନିଷ କରିଥାଉ ସେଇଟା ସେଏ ଯୋଉ ଟିକେ ପଣସଟା ଆଉ ଖଜରା ପଣସଟା ଖାଇବାକୁ ଭଲ ଲାଗେ ଆଉ, ସେଇଟା ତ ଆମ ଗାଁ ଗୁଡାକରେ ହୁଏନି, ସେଇଟା ପ୍ରାୟ ବାହାରୁ ହିଁ ଦେଶରୁ ଆସିଥାଏ କିଣିକି ଖାଇବାକୁ ପଡୁଥାଏ, ତମର ସେପଟେ ହଉଛି କି?
ଖଜୁରା ପଣସ ଶୁଣିଛି ଭଲ ଲାଗେ ବୋଲି କୁହନ୍ତି।
ହୁଁ ହୁଁ ହୁଁ ସେଠିକେ କଣ ଟିକେ କଞ୍ଚାଳିଆ ରହେ। ହୁ ହୁଁ ହୁଁ ଟିକେ କଞ୍ଚାଳ ମାନେ ଏଇଟା କଣ ଟିକେ ପାଚିଗଲେ ପୁରା, ଲୁଜ ହେଇ ମାନେ ଇଏ ହେଇଯାଏ, କିନ୍ତୁ ସେଟା ଟିକେ କଞ୍ଚାଳିଆ ରୁହେ ଆଉ ହଁ ରହିଲେ, ଖାଇବାକୁ ଟିକେ ମିଠା ଅଂଶ ଅଧିକ ରହିଲେ ଭଲ ଲାଗିବ ଆଉ, କଣ?
ହୁଁ ଆମର ଏଇପଟେ ବି ବହୁତ ପ୍ରକାର ପଣସ ମିଳେ କିନ୍ତୁ ନା ମୁଁ ଏତେ ଜାଣିନି ଆଉ ତାପରେ ପୁଣି ଅବି ଯାଇ ଏବେ ଯାଇଥିଲି ମୁଁ ମଝିରେ ବରମପୁର ଯାଇଥିଲି। ବରମପୁର ଯାଇଥିଲି ସେଇ ଖଲିକଟ କଲେଜ ପାଖରେ ମୋର କାମ ଥିଲା ଛୁଟି ରେ। ତ ଯାଇଥିଲି ସେଇ ହୋଲିଗଡ ସାମ୍ନାରେ ମଧ୍ୟ ସେଇ ସେପଟ ସ୍ତ୍ରୀ ଲୋକ ମାନେ ସବୁ କଣ ସବୁ କାଟି କାଟି ଆଉ ଗୋଟେ ଠୋଲା ଗୁଡାକରେ ରଖ ଖିକି ବିକୁଥାନ୍ତି ସବୁ।
ହଁ ସେପଟେ ତ କଣ ଖୋସଜ କୁହନ୍ତି। ଆମ ଏପଟେ ପିସ୍ ଅନୁସାରେ ମାନେ ଗୋଟେ ଗୋଟା ଗୋଟା କରିକି ଏମିତି ବିକିଥାନ୍ତି ସେପଟେ ଆଉ। କଣ ମାନେ ଯ ଦେଖିବା ଗଞ୍ଜାମ ପଟେ ଆଉ ମୁଁ ବି ଯାଇଥିଲି ଏପଟେ ଯୋଉ କୋହୁଥିଲି ଏବେ ରିସେଣ୍ଟ ମାନେ କୋଲକାତା ଯାଇଥିଲି ସେପଟେ ବି ସେମିତି ହିଁ ମାନେ ଖ ଗୋଟେ ଗୋଟେ ବି ମାନେ ଖୋସା ଅନୁସାରେ ହିଁ ସେପଟେ ବିକ୍ରି କରନ୍ତି ଆଉ।
ହଁ ବୋହୁତ ଭଲ ଲାଗେ ଯେ
ହୁଁ ହୁଁ ହୁଁ ପଣସରେ ତ ବୋହୁତ ଗୁଡେ ଯେମିତି କହିଲେ ବିଭିନ୍ନ ପ୍ରକାର ଆଇଟମ ହେଇଥାଏ। ତରକାରୀ ଭଜାଠୁ ଧରିକି ପି ପିଠା ପର୍ଯ୍ୟନ୍ତ ତାର ହିଁ ସ୍ଵାଦ କିଛି ରହିଥାଏ ଆଉ କଣ।
ହଁ ଆମେ ତ ତାକୁ ଛାଣିକି ମଧ୍ୟ ଖାଇଥାଉ ଟିକେ ସେଇ ଅ ଯୋଉ ଚାଉଳ ଚୁନା ମିଶେଇକି ସେଠି ଅ ରାଶି ଏଗୁ ତ ଦେଇକି ତାକୁ ଛାଣିକି ଖାଇଦୋଉ। ଭଲ ଲାଗେ। ହୁଁ ପକୋଡା ବନେଇକି ଖାଇ ହୁଁ। ପଣସ ବରା ପକୋଡା ସବୁ ପ୍ରକାର ହେଇଥାଏ ହଁ। ଆଉ ଆପଣଙ୍କ ଘରେ କରିଛନ୍ତି, କରିଥିଲେ କି ନାଇ କିଛି?
ହଁ ହଁ ମାଉସୀ ଏଥର ଖାଲି ଇଏ କରିଥିଲେ ବରାଟା କରିଥିଲେ। ଆଉ ସେ ତ ହୁଏ ମନ୍ ଜି ଗୁଡାକ ତରକାରୀ ଭଜା ହୁଏ। କିନ୍ତୁ ଏଥର ଆଉ ଅଲଗା କିଛି ହେଇପା
ହଁ ତାଙ୍କ ଦେହ ଅସୁସ୍ଥ ଥିଲା ନା। ସେଇଥିପାଇଁ ହଁ। ଆଉ ଆମର ତ ଡେଲି ମାନେ ପ୍ରତିଦିନ ଅଣାଯାଏ। ମାର୍କେଟ୍ କୁ ମଧ୍ୟ ଆସ ସେ ବଜାରକୁ ଆସିଥାଏ। ସେଇଠୁ ନେଇକି ଆସିଥାଉ। ନହେଲେ ବୋଉ ପୁଣି ଗାଁକୁ ଯାଇଥାନ୍ତି ଯଦି ଗାଁରୁ ମଧ୍ୟ ନେଇକି ଆସିଥାନ୍ତି ପଣସ।
ଆଚ୍ଛା ଆଚ୍ଛା। ହଉ ହଉ ଆଉ ହଉ ଏଥର ତୋମେ ଆସିଲେ ଛୁଟିରେ ମୁଁ ଏଥର ଖଜରା ପଣସ ଆଣିବି ତୋମେ ଖାଇବ ଆଉ।
ହଁ ହଁ ମିଶିକି ଖାଇବା ନିଶ୍ଚୟ। ହଁ ଠିକ ଅ ଛି।
ହୁଁ, ହୁଁ,
ଆପଣ ବି ଆସନ୍ତୁ। ସମସ୍ତେ ମିଶିକି ଆସନ୍ତୁ ଏଥର।
ହୁଁ, ହୁଁ, ହୁଁ, ହୁଁ। ତୋମେ ଆସ ଯାଅ ବୁଲିକି ଯାଅ। ତାପରେ ତୋମ ମାଉସୀ ସହିତ ଯିବୁ ଆମ ମେ ଆଉ ଗଲେ ପାଞ୍ଚ ସାତ ଦିନ ରହିକି ଆସିବୁ।
ହଁ ପଣସ ମଧ୍ୟ ଆମେ ନେଇକି ଯିବୁ ଆଉ। ହୁଁ, ଏଥର ବହୁତ ପଣସ ହେଇଥିଲା। କିନ୍ତୁ ପଠେଇ ପାରିଲୁନି ଏ ଖରା ଯୋଗୁଁ ଆଉଁ। ଆଉ ଆମେ ସେ ଯୋଉ ଗାଈ ଗୁଡାକ ରଖିଚୁ। ଗାଈ ଗୁ ଡାକ ମଧ୍ୟ ବହୁତ ଖାଇଛନ୍ତି ଏଥର ପଣସ।
ଆଚ୍ଛା ହୋ ହଉ ହଉ ଭଲ କଥା ଆଉ କଣ। ହୋ ହୋ ରହିଲି ଝିଅ। ହୁଁ ହୁଁ। ନମସ୍କାର।